ହ୍ୟାଲୋଁ।
ହ୍ୟାଲୋଁ।
ଉଁ।
ହ୍ୟାଲୋ।
ହୁଁ, ହମ୍।
ଆପଣଙ୍କୁ ମୋ କଥା ଭଲ ସେ ଶୁଭୁଛିଁ?
ହଁ, ଶୁଭୁଛି।
ଆ-ଆଉ ସୁପ୍ରଭାତ।
ହ୍ୟାଲୋ।
ଆ ମୁଁ କହିଲି କି ସୁପ୍ରଭାତ। ହ୍ୟାଲୋ।
ହଁ, କୁହ।
ମୁଁ କହିଲି କି ଆପଣଙ୍କ ଦେହ ଭଲ ଅଛି?
ହଁ, ଭଲ ଅଛି।
ଆଉ ଖିଆପିଆ କଣ କରୁଚନ୍ତି?
ଭାତ, ଆଉ ଡାଲମା, ଆମ୍ବ।
ଆମ୍ବ, ଆପଣ ଆମ୍ବ ଗୋଟା ଆଚ୍ଛା, ଆଚ୍ଛା, ଆପଣ ଆମ୍ବ ଗୋ ଟା ଖାଆନ୍ତି ନା, କାଟିକି ଖାଆନ୍ତି? ଆଉ ଗୋଟା ଖାଆନ୍ତିନି?
ଘୋଟା ଛୋଟ ହେଲେ ଖାଆନ୍ତି ଆଉ।
ଓହୋ! ଆଉ ଆପଣ ପୋଟଳ ତକାରୀ କେମିତି କରିଚନ୍ତି? ପୋଟଳ ଆମ୍ ପୋଟଳ ଆଳୁ ନା ଖାଲି ପୋଟଳରେ ଯେମିତି ରସା ହୁଏ, ସବୁ ଭୋଜି ମାନଙ୍କରେ କରନ୍ତ ଏ ସେଇଟା ତ ମତେ ବହୁତ୍ ଭଲ ଲାଗେ।
କରାଯାଏ ସେମ୍ ଦି ହୋଇଛି।
ଓହୋଁ, ତାହେଲେ ହଉଛି ଆପଣଙ୍କୁ ସେଇଟା ଖାଇବାକୁ ବୋଧେ, ଭଲ ଲାଗେ।
ହୁଁ।
ପୋଟଳରେ ଯୋଉ କରନ୍ତି ଭୋଜି ମାନଙ୍କରେ, ଏଁ ସେଇଟା କଣ ଘରେ ପୁରା ସେମିତି ହେଇପାରେ କି? ଟିକେ ତ ଯେତେ ଯାହା ହେଲେ ବି ଖରାପ ।
କି ବନି, ଉଁ ଆଉ ଟିକେ କମ୍ ହୁଏ ଆଉ।
ହଁ, ମୁଁ ବି ସେଇୟା ହିଁ କହିଲି, କି ସେମିତି ତ ପୁରା ହେଇପାରିବନି ଟିକେ କମ୍ ହଉ ଆଉ ଆମ୍ବ ଯୋଉ ଖାଉଚନ୍ତି ଆପଣ ସେଟା ମିଠା ଅଛିନା ଖଟା ଅଛି?
ମିଠା ଅଛି ଟିକେ ଜଷ୍ଟ ଖଟାଳିଆ ଲାଗୁଚି। ଟାକୁରା ଟୁଆ ଟାକୁରାଟା ଖଟାଳିଆ ଲାଗୁଚି ଟିକେ।
ଆଚ୍ଛା ଆଚ୍ଛା ଆଉ ଭାତ କଣ ଖାଉଚନ୍ତି ଅରୁଆନା ଉଷୁନା?
ଉସୁନା ଉସୁନା ଭାତ।
ଆଚ୍ଛା ଆପଣଙ୍କ ଗାଁରେ ପରା ଚାଷ ବାସ ହୁଏ ଚାଉଳ?
ହୁଁ।
ଯୋଉ ଚାଉଳ ହୁଏ କୋଉ କୋଉ ପ୍ରକାରର ସବୁ ଚାଉଳ ହୁଏ?
ଉଁ ଚାଉଳ ଟା ଉଷୁନା ଚାଉଳ ଯାହୁଏ ହଉଚି ଉଷା ଯାଏ। ତାକୁ ଆଗେ ସିଝ ଯିବ ତାପରେ ହଉ ଖରାରେ ଦିଆଯିବ। ଶୁଖା ହେଇକି ଚାଉଳ ହବ ଅରୁଆଟା ଶୁଖା ଯାଇକି ଅରୁଆଟା ହୁଏ।
ମୁଁ ତ ଗାଁ ମାନଙ୍କରେ ଦେଖିଛି ପୁରା ବଡ଼ ବଡ଼ ହାଣ୍ଡି ମାନେ ଗୋଟେ କୁଇଣ୍ଟାଲର ଅଁ ମୁଁ କହି ସାରିଲେ ଆପଣ କହିବେ ଆପଣ ଫାଷ୍ଟ ମୋ କଥା ଶୁଣିବେ ମୁଁ କହି ସାରିଲା ପରେ ଆପଣ କହିବେ ତା ତାପରେ ଆପଣ ମତେ କିଛି କହିବେ ତାପରେ ମୁଁ ଆପଣଙ୍କୁ କହିବି ଏମିତି ଏକା ସହିତ କହିଲେନା କିଛି ଠିକସେ ଶୁବୁନି।
ହଉ ହଉ।
ହଁ ମୁଁ କହିସାରିଲା ପରେ ଆପଣ କହିବେ। ଆ ଆପଣଙ୍କର ମାନେ ସେଯୋଉ ଅଛି ଏତେ ବଡ଼ ବଡ଼ ହାଣ୍ଡିରେ ଯୋଉ ଧାନ ଉଷା ଯାଏ ମାନେ ଗୋଟେ କୁଇଣ୍ଟାଲ ମାନେ ଶ ହେ କେଜିର କରାଯାଏ ଆପଣଙ୍କର ସେହାଣ୍ଡି ଅଛି?
ହୁଁ ଅଛି।
ଆପଣ ସେଇ ହାଣ୍ଡି ବ୍ୟବହାର କରନ୍ତି ଧାନ ଓସେଇଲା ବେଳେ?
ହୁଁ।
ଓହୋ ଆଉ ଆପଣ
ଉଁ ଦିଟା ହଣ୍ଡି କରାଯାଇଛି।
ଓହୋ ଆପଣ ନିଜେ ଧାନ ଉସାନ୍ତି?
ହଁ ଉଷାଉ ଲୋକବି ଅଛନ୍ତି ଗୋଟେ ସ୍ତ୍ରୀ ଲୋକ ଆସିକି ଉଷାଏ। ଆଉ
ତାଙ୍କୁବିତ ପଇସା ପତ୍ର ଦଉଥିବେ ନାଧାନ ଦେଇ ଦିଅନ୍ତି?
ଧାନ ଉଷେଇ ଦବ ଶୁଖେଇବ ସବୁ ସେସ୍ତ୍ରୀ ଲୋକଟା କରିଦିଏ। ପଇସାବି ନବନି ଆଉ ଖାଲିସେ କରିଦବନା।
ହଁ ଏଇ ଯୋଉ ଆଁ ଧାନ ଉଷା କେତେ ସମୟ ଲାଗେ ଦିନକୁ?
ଦିନକୁ ଲାଗେ ତ ଚାରି ଘଣ୍ଟା ଲାଗିବ।
ଓହୋ ସେଇ ଯୋଉ ସ୍ତ୍ରୀ ଲୋକ କ ଜଣକ ଆସନ୍ତି ସେପୁରା ଚାରି ଘଣ୍ଟା କାମ କରିକି ଯାଆନ୍ତି ଆପଣ ଧାନଟା ତଳେ ଶୁଖାନ୍ତି ନାଛାତ ଉପରକୁ ନେଇକି ଯାଆନ୍ତି?
ଛାତ ଉପରକୁ ନେଇକି ଯାଉ।
ଆଉ ଛାତ ତା ଉପରୁ ନେଇକି ଯାଇକି ସେଠି ଜଗନ୍ତି ନହେଲେ କାଉ ହେରିକା ପାରା ହେରିକା ଖାଇଦେବେ?
ନାଇଁ ନାଇଁ ଜଗା ଯାଏନାଇଁ
ତା ଉପରେ ଯୋଉଠି ଧାନ ଆପଣ ଶୁଖେଇଥାନ୍ତି ସେଟା ତଳେ ମାନେ ଛାତର ଅଁ ମାନେ ଛାତର ତଳେ ଶୁଖାନ୍ତି ନାଛାତ ଉପରେ କିଛି ଗୋଟେ ବିଛେଇକି ଶୁକାନ୍ତି?
ନାଇଁ କିଛି ବିଚ୍ଛା ହୁଏ ନାହିଁ ତାକୁ ଓଳା ଯାଇକି ପୋଛା ଯାଏ ପୋଛା ଯାଇକି ସୁୁଖାଯାଏ।
ଆଚ୍ଛା ତାଉପରେ କିଛି ଆଉ ଶୁଖା ହୁଏନି?
ନା ନା।
ଆଚ୍ଛା ଆଚ୍ଛା ଭଲ ତକେତେ ସମୟ ଲାଗେ ଗୋ ଗୋଟେ ଦିନ ଲାଗେ ଶୁଖିବା ପାଇଁ ନାହଉଚି ଦି ଚାରି ଦିନ୍ ଦରକାର୍ ହୁଏ?
ତିନିଦିନି ଲାଗେ।
ଓହୋ ତିନି ଦିନ ଯାଏ ସେଧାନ ସେଛାତ ଉପରେ ସେମିତି ପଡ଼ିଥିବ?
ହୁଁ।
କିଏ ନେଇଯିବେନି ଚୋରି କରିକି ହେଲେବି ପାରା ହରିକା ଖାଇଦେବେ?
ଧାନଟା ଶୁଖାଯାଏ। ଚାରିଟା ହେଲେ ତାକୁ ଗୋଟା ଦଆଯାଇ ତାକୁ ପୁଣି ଆ ଥଣ୍ଡା କରାଯାଏ ମାନେ ରାତିରେ ଅଳ୍ପ ଖେଳେଇ ଦେଇକି ଅଳ୍ପ ଆଗରେ କରିଦିଅନ୍ତି ସେଇଟାକୁ ପୁଣି ସକାଳକୁ ଖେଳେଇକି ବଡ଼ ଆକାରରେ ସୁଖାଯାଏ
ଓହୋ ରାତିରେ ରାତିରେତ ଯୋଉ ଗାଁ ମାନଙ୍କରେ କାକର ପଡ଼ୁଥିବ ମାନେ ଜଳୀୟ
ସେ ସେଇଟା ସେଇଟା ହେ ସେଇଟା ହେଲେ ଭଲ ଚାଉଳ ହୁଏ।
ଓହୋ ଆପଣ କହୁଚନ୍ତିକି କାକର ପଡ଼ିଲେ ଧାନ ଉପରେ ଭଲ ଚାଉଳ ହୁଏ।
ହୁଁ।
ଓହୋ ଏମିତି କଣ ପାଇଁ ଏମିତି ମାନେ ଏମିତି ଗୋଟେ କଣ ଅଛିକି ଆଗରୁ ମାନେ ଆଗ କାଳର ଲୋ ଲୋକମାନେ ଏମିତି ସବୁ କରୁଥିଲେ ବୋଧେ ଆପଣ ଶିଖିଚନ୍ତି।
ଦେଖ
ଓହୋ ମାନେ ସକାଳ ଦିନ ମାନ ଖରା ଖାଇବ ସେଚାଉଳ ଗୁଡ଼ାକ ମାନେ ଧାନ ଗୁଡ଼ାକ ଆଉ ରାତିରେ କାକର ଖାଇବ ତିନି ଦିନ ପରେ ତାକୁ ନିଆହବ ସେଯୋଉ ଧାନ କଳ ଅଛି ସେଠିକି ନେଇକି ପେଶ ପେଶନ୍ତି ନା କେମିତି?
ହଁ ନାଇଁ ଏବେତ ଗାଁ ମାନଙ୍କୁ ଆସିଲାଣି ଦୁଆର ମୁହକୁ କୋଳ ଆଉ ନବାକୁ ହୁଏନି।
ଓହୋ ଆଉ କାହା ମାନେ ଆଗ କାଳରେ ମୁଁ ଯେମିତି ଆମ ଗାଁରେ ଥିଲା କି ଧାନ କଳ ଗୋଟେ ଥାଏ ଲୋକମାନେ ସବୁ ହୁ ସାଇକେଲରେ ବୋହିକି ନେଇକି ଯାଆନ୍ତି ହଁ ଆ ଏବେ ଏବେତ ଆ ଆଜି କାଲି ସେଯୋଉ ଧାନ ଅଁ ମଣ୍ଡି ଯୋଉ ଗାଁ ମାନ କରେ ଗମେଣ୍ଟ କରିଚି ସେଠି ନେଇକି ଦେଇ ଦଉଚନ୍ତି ଆପଣ କେବେ ଦିଅନ୍ତି?
ହୁଁ ଦିଆଯାଏ ଆମର ଆ ମଣ୍ଡିିକି ଯାଏ ଧାନଟା ଗାଡ଼ି ଆସେ ଲେବର ଆସିବେ ଭର୍ତ୍ତି କରିକି ମଣ୍ଡିକି ଯିବ ଧାନ।
ଆଚ୍ଛା ମୁଁ ବୁଝିଲି ମାନେ ଆପଣ କହୁଚନ୍ତିକି ସେ ସରକାରୀ ଲୋକଙ୍କର ଲେବର ଆସନ୍ତି ଆପଣଙ୍କ ଘର ମାନଙ୍କରୁ ଧାନ ନେଇଯାଆନ୍ତି ମଣ୍ଡିକୁ ନେଇକି ଯାଆନ୍ତି ସେଠି ଓଜନ କରିକି ଆପଣଙ୍କୁ ପଇସା ଧରନ୍ତି ନା କଣ ଦିଅନ୍ତି?
ହଁ ସେଇ ଭଳିଆ ହୁଏ ଆଉ।
ଅ ହ ଆପଣଙ୍କୁ ଠିକ୍ ଠାକ୍ ପଇସା ଦିଅନ୍ତି ତ?
ହଁ ହଁ।
ଉଁ ହୁଁ ସେଥିରେ କିଛି ଠକନ୍ତିନି ତ।
ନାଇ ସେମିତି ଠକା ଠକି କରନ୍ତିନି।
ଅହୋ ଭଲ ହେଲା ମାନେ ଏମିତି ସରକାର ଗୋଟେ ଭଲ ସୁବିଧା କରଚନ୍ତି। କେମତି ମାନେ ଆଉ ଲୋକଙ୍କୁ ଆଗ କାଳରେ ବହୁତ ହଇରାଣ ହବାକୁ ପଡୁଥିଲା ଯାହା ଯୋଉମାନଙ୍କ ର ସବୁ ସାଇକେଲ ନଥିଲା ସେମାନେ ସବୁ କାନ୍ଧରେ ବୋହି କି ନେଇକି ଯାଉଥିଲେ ସେଠି ମାନେ ଧାନ କଳରେ ଧାନ ପେେଶିକି ପୁଣି କୁଣ୍ଡା ଇଏ କୁ ଧାନକୁ ଅଲଗା କରୁଥିଲେ। ଏବେ ତ ସେ ମେସିନ ଦ୍ଵାରା ବୋଧେ କୁଣ୍ଡା ଆଉ ହଉଛି। ଚାଉଳ ଅଲଗା ହେଇଯାଉଥିବ ଧାନ ରୁ ହଁ ନା?
ତାପରେ ଉଡା ଉଡେଇବି ଦେଇଦଉଛନ୍ତି ଏକାଥରେ। କୁଣ୍ଡାଡାକୁ ଚାଉଳରୁ ଉଡେଇକି
ତୁ ସେ କୁଣ୍ଡା ଯୋଉ ଆପଣ ଗାଈକୁ ଏବେ ବି ଖାଇବାକୁ ଦିଅନ୍ତି?
ହୁଁ ଗାଈ ଖାଇବ।
ଆଚ୍ଛା ସେଇ ଯୋଉ କୁଣ୍ଡା ତା ଏବେ ଟିକେ ଅଭାବ ହଉଥିବ ବୋଧେ।
ନାଇଁ ଅଭାବ କାହିଁକି ହବ?
ଓହୋ ଆଜିକାଲି ତ ସେ ଯୋଉ ଆ କୁଣ୍ଡା ଗୁଡାକୁ ହଉଛି ମାନେ ଦୋକାନରେ ବିକ୍ରି ବି ହେଲାଣି କାରଣ ଗାଈ ଖାଇବେ ବୋଲି ମାନେ ଏମତି ସହରରେ ବି କୋଉଠି ଧାନ ଆସିବ ତ କୁଣ୍ଡା ଛଣ ଏଇଗୁଡାକ ସବୁ ବିକ୍ରି ବି ହେଲାଣି ଆ ପ ଟଙ୍କାରେ ବିକୁଛନ୍ତି ହେଲେ ବିକ୍ରି ବି କରୁଛନ୍ତି ମାନେ ଏଇ ଯୋଉ ଆମ ସହରଠୁ ପାଖ ଆଖରେ ଯୋଉ ଗାଁ ମାନ ଅଛନ୍ତି। ସେମାନଙ୍କ ଟିକେ ଗାଈ ଅଛି ତ ସେମାନେ କିଛି ମାନେ ତାଙ୍କ ତ ଚାଷ ବାସ ଏତେ ନାହିଁ ନା। ସହରରେ କୋଉଠି ଚାଷ ଆସିବ। ମାନେ ତାଙ୍କ ଗାଈ ମାନଙ୍କ ପାଇଁ କୁଣ୍ଡା କିଣନ୍ତି। ଛଣ ବି କିଣନ୍ତି ଏମିତି ସବୁ କିଣନ୍ତି ମୁଁ ଦେଖିଚି ସେଇ କଥା ଆପଣଙ୍କୁ କହିଲି।
ତାପରେ ସଅର ମାନଙ୍କର କରାଯାଏନି ବୋଲି ଚାଷ ଆମେ ଚାଷ କରୁଚୁ। ଆମର ଅଭାବ ହୁଏନି କୁଣ୍ଡା।
ହଁ ଆପଣଙ୍କର ଭଲ ହେଲା ମାନେ ସବୁ ଯାକ ପ୍ରାକୃତିକ ଜିନିଷ ବ୍ୟବହାର କରି କି ଚାଷ ବାସ କରିକି ଶୁଦ୍ଧ ବିଶୁଦ୍ଧ ଖାଇବା ଖାଉଚନ୍ତି ଆଜିକାଲି ତ କେ ତେ କେମିକାଲ ମିଶା ଖାଇବା ମିଳିଲାଣି ସେ ଧାନ ଚାଉଳ ବି ବହୁ ହୁତ୍ କେମିକାଲ ହେଲେ ଆପଣଙ୍କ ଗାଁରେ ଲୋ ଲୋକ ନିଜେ ଧାନ ଚାଉଳ କରିକି ଖାଇ ଦଉଚନ୍ତି ଯୋଉଟା କି ଦେହ ପାଇଁ ଭଲ ନା।
ହୁଁ ଆମେ ନିଜେ କରୁଚୁ ନିଜେ
ହଁ ସେୟା ଆପଣ ମାନଙ୍କ ପାଇଁ ହିଁ ଅ ଆପଣ ମାନେ ହିଁ ଦେଶର ମେରୁଦଣ୍ଡ ଚାଷୀ ମାନେ ନିଜେ ନିଜ ଖାଇବା କଥା ବୁଝିକି ବି ଅନ୍ୟମାନାନଙ୍କ ଖାଇବା କଥା ବୁଝନ୍ତି ମାନେ ମାନେ ସେ ଯୋଉ କ୍ଷେତରେ ଏତେ ପରିଶ୍ରମରେ ଝାଳ ବୁଆ ଧ ମାନେ ଝାଳ ବୋହେଇକି ଆମମାନଙ୍କ ଫାଇଁ ଖାଇବା ବନାନ୍ତି ସେଥିପାଇଁ ବହୁତ୍ ଧନ୍ୟବାଦ ବହୁତ୍ ପରିଶ୍ରମ ହଉଥିବ ତ?
ହଁ ବହୁତ୍ ପରିଶ୍ରମ ମାନେ ବହୁତ୍ ହଁ ପରିଶ୍ରମ ହଉ ବରଂ କିନ୍ତୁ ନିଜେ କରିକି ବର୍ଷ ସାରା ରଖୁ। ହୁଁ ଚାଉଳ ଟା ଭଲ ପାଉ ବାରିରୁ ଆ
କେବେ ଅଭାବ୍ ହୁଏନି ତ ଚାଉଳ?
କେବେ ହେ ନାଇଁ ହୁଏନି ସିଏତ ଘରେ କରୁ ଅଭାବ କାଇଁ ହେବ।
ହଁ ଆପଣ ମାନେ ସବୁ ବର୍ଷ ଜଗି ରଖିକି ମାନେ ନିଜ ପାଇଁ ଚାଉଳ ରଖିକି ତାପରେ ମଣ୍ଡିରେ ଦଉଥିବେ ନହେଲେ ବିକ୍ରି କରୁଥିବେ ନହେଲେ ଯଦି ଅଭାବ ଅନଟନ ହେଲେ ଅସୁବିଧା ସେଇ ଚାଉଳ ଭାତ ଟିକେକ ଥିଲେ ଖାଲି ଆଳୁ ପିଆଜ ଲଗେଇକିବି ଖାଇ ହେଇଯିବ। ଆ ଭାତ ହଁ ଭାତଟା ହିଁ ତ ଆମର ହଉଚି ମେନ୍। ହଉ ତାହେଲେ ଆପଣ ଯାଆନ୍ତୁ କଣ କରିବେ ଖାଇବେ ପିଇବେ କଣ କରିବେ ମୁଁ ତାହେଲେ ର
ହୁଁ ହଉ।